ହିଓ।
ହଁ, ହ୍ୟାଲୋ।
ହଁ, ମ୍ୟାଡ଼ାମ୍ ନମସ୍କାର।
ହଁ, ମ୍ୟାଡ଼ାମ୍ ନମସ୍କାର।
ଶୁଭ ସକାଳ ମାଡ଼ାମ୍।
ଶୁଭ ସକାଳ ଆଉ କଣ କରୁଚନ୍ତି?
ଇଏ ପଢାପଢି ଟିକେ କରୁଥିଲି। ଆପଣ କଣ କରୁଥିଲେ?
ଆଜ୍ଞା, ଆଉ ମୁଁ ଏକା, ଏମିତି ବସିଥିଲି ଆଉ।
ହଁ, ହଁ।
ହଁ।
ଆଉ, ଆପଣଙ୍କ ରୋଷେଇ ସବୁ ସରିଗଲାଣି?
ଆଜ୍ଞା, ସବୁ ସରିଗଲାଣି ଆଉ, ଟିକେ ଟିକେ କାମ ଅଛି ଆଉ।
ହଁ।
ହଁ। ଆପଣଙ୍କୁ ସ୍କୁଲ୍ ସମୟରେ ଭଲ ଲାଗେ ନା, କଲେଜ ସମୟରେ ଭଲ ଲାଗିଥିଲା?
ସ୍କୁଲ୍ ସମୟ ଭଲ ଲାଗୁଥିଲା। କଲେଜ୍ ବି ଭଲ ଲାଗେ, କିନ୍ତୁ ସେ ସ୍କୁଲ୍ ସ୍କୁଲ୍ ଟାଇମ୍ ଟା ଏମତି ଥିଲା କି? ମାନେ ସେଥିରେ ଆମେ ଅ ଆଜିକାଲି ଯେମତି ଟା ସମୟ ବ୍ୟବହାର କରୁଛୁ, ସେମତି ସେଇ ଟାଇମ୍ ରେ ବି ବ୍ୟବହାର କରୁଥିଲେ। କିନ୍ତୁ ପୁରା ଦିନ ସାରା ଆମେ ପାଠ ପଢିକି ଖେଳିକି ପୁଣି ରାତିରେ କିଛି ପାଠ ପଢିକି ମାନେ ସବୁ ଆମର ଠିକ ଟାଇମରେ ହେଇଯାଉଥିଲା। ଆଉ ଆଜିିକାଲି ଏତେ ସେଇ ଚବିଶ ଘଣ୍ଟା ଅଛି କିନ୍ତୁ। ଅ ସମୟ ବହୁତ କମ ଭଳିଆ ଲାଗୁଛି ସେଇ ଟାଇମରେ ହଁ କିଛି ବିନା ଚିନ୍ତାରେ ଖେଲା ଖେଳି କରିକି। ପଢାପଢି ସବୁ ହଉହେଲା ଆଉ ଯେତେ ବଡ ବଡ ଆଉ ଉପରକୁ ଯିବେ ସେତେ ଟେନସନ ଆସିବ ପ୍ରେସର ଆସିବ।
ଆଜ୍ଞା ସମୟ ମଧ୍ୟ ସତେ ଆମକୁ ଅଭାବ ପଡିଯିବ ନାଇଁ କି? ଏତେ ଆମର ଜୀବନ ବ୍ୟସ୍ତ ଭିତରେ ଆମକୁ ସୁ ସମୟଟା କମ ପଡ଼ିଯିବ,
ହଁ, ସେ ଟାଇମ୍ ରେ ସାଙ୍ଗ ମାନ ବି ମୋର ସେସ୍ ସ୍କୁଲ ସାଙ୍ଗ ମାନେ ବି ଏ ଯାଇ ଅଛନ୍ତି ବହୁତ ବଢିଆ ଟାଇମ ଟା ଥିଲା ସେ। କେତେବେଳେ ଝଗଡା କରିଦିଅ କିନ୍ତୁ ନେକଷ୍ଟ୍ ହୁଁ ପା ପରବର୍ତ୍ତୀ ଦିନ ପୁଣି ମିଶିକି ସେଇ ଖେଳା ଖେଳି ପୁଣି ଲାଗିଯିବାଟା ସବୁ,
ହୁଁ ଆଜ୍ଞା ଆଜ୍ଞା ସେଇ ସମୟ ଟା କହିବାକୁ ଗଲେ ବହୁତ ଗୋଟେ ସ୍ମରଣୀୟ ନେଇ କି
ହଁ ବୋହୁତ। ହଁ।
କଲେଜ ଗୁଡାକରେ ସେ ପ୍ରାର୍ଥନା କିଛି ମିଳିବନି। କିନ୍ତୁ ସେଇ ଟାଇମ୍ ରେ ଯୋଉ ପ୍ରାର୍ଥନା କରିବ, ଇଏ ମାନେ ଗୀତ କେମିତି ଗାଇବେ ପ୍ରାର୍ଥନା ଆଜ୍ଞା ଆଜ୍ଞା,
ଏଁ ସେଥିପାଇଁ ମଧ୍ୟ ନ ଜାଣିଲେ ଆମକୁ ସାର୍ ମାନେ ଗାଳି ବି ଦିଅନ୍ତି ବୁଝା ନ୍ତି ଶିଖାନ୍ତି।
ହଁ।
ଏବେ ଆମକୁ ଗାଇଡ୍ କରିବା ପାଇଁ କେହି ନାହାନ୍ତି ଆମେ ଆମ ନିଜ କେୟାର ନିଜେ ନେଉଛେ ନିଜ କ
ହଁ ହଁ ହଁ ଆପଣଙ୍କ ସ୍କୁଲ ଆପଣଙ୍କ ସ୍କୁଲ ଲାଇଫ୍ ଟା କେମିତି ଥିଲା?
ମୋର ବି ବହୁତ ବଢିଆ ଥିଲା ଆପଣ ମନ୍ ଜାଣିଥିବେ ଆମର ଗୋଟେ ଥିଲା ମଧୁବାରିଷ୍ଟର ବୋଲି ଗୋଟେ ବିଷୟ ଥିଲା ସ୍କୁଲ ଲାଇଫ୍ ରେ ଗୋଟେ ବହି ଥିଲା। ଏଁ ଅ ଅମର ସାହିତ୍ୟ ବହିରେ ଥିଲା ସେ ଯୋଉ ପଡି଼ଯିବ କାଦୁଅରେ ହଁ ପୁଣି କ୍ଲାସ କୁ ଯିବ ସେ ଯେତେବେଳେ ଉଁ ତାପରେ ବି ସେ ବଡ଼ ହବ ସେ ଗୋଟେ ମ ମାନେ ଓକିଲ ହେଇଯିବ ବାଲିଷ୍ଟର ତାକୁ ବାରିଷ୍ଟର ବୋଲି ନାଁ ଦେଇଥିବେ। ସେମିତି ଆମେ ସେ ଆମେ ବର୍ଷା ଋତୁରେ ଆସିଲେ ସେଟା ମନେ ପଡେ କାହିଁକି ନା ଆମେ ସେ ତାଙ୍କ କଥା ଶୁଣିଛୁ ମାନେ ସେ ପାଠ ଟା ପଢି଼ଛୁ ଆମେ ଆମେ ଜାଣିଜାଣି କଁ କରିବୁ ନାଁ ଏ ଚାଲରେ ଚାଲ ଦେଖ ମଧୁବାଲିଷ୍ଟରଙ୍କ କଥା ଶୁଣିଥିଲେ ଚାଲ ଏଇ ଯୋଉ ବର୍ଷା ହେଉଚି ଚାଲ ଟିକେ କାଦୁଅଟାରେ ଖେଳିବା ଆମେ ସବୁ ଏମିତି ଦୁଷ୍ଟାମି ଟିକେ-ଟିକେ କରୁ ଆଉ ଆଜ୍ଞା। ମାନେ କିଛି ହଁ,
ସ୍କୁଲ ବି ମାନେ ଗଲା ଟାଇମ୍ ରେ ସ ସ୍କୁଲ ଯିବା ଟାଇମ ରେ ରାସ୍ତାରେ କୋଉ ଗଛ ଥିବ ସେ ଗଛକୁ ଚଢ଼ିକି, ଏଇ ଫଳ ଗୋଟିଏ ଯୋଉ ଫଳ ଗୁଡ଼ା ଖାଇଖାଇ
ହଁ ଆମେ ବି ଥରେ ଏମିତି ଯାଉଥୁଲୁ ଯିବା ବାଟେ ଗୋଟେ ଆମ୍ବ ଗଛ ପଡ଼େ ସେଟା ଯ ଉଁ ଜଣେ ଲଗେଇଥିଲେ ତାଙ୍କୁ ଗଛ ସେଇଟା। ସେଥିରେ ଆମ୍ବ ସବୁ ବର୍ଷ ପ ପୁରା ଆମ୍ବ ପୁରା ଭର୍ ପୁର୍ ହେଇକି ଆସେ ଆମ୍ବ ସେ ଗଛରେ। ଆମେ କଁ କରିବୁ ନା ଆମ୍ବ ହେଇନଥାଏ ମାନେ ଜଷ୍ଟ ଫଳ ଧରୁଥୁବ ସାନ-ସାନ ହେଇଥିବ। ଆମେ ସେଟା ଖାଇବା ପାଇଁ ମଧ୍ୟ ଉପଯୋଗୀ ହେଇନଥାଏ ଆମେ କଣ କରିବୁ ନା ସେଇ ଗ ଛକୁ ଟେକା ମାରିଦେବୁ ମାନେ ଆମେ ମାଡ଼ ଖାଇବୁନି କିଏ ମାଡ ଖାଇବ। ମାନେ ସେ ଲୋକ ଜଗିଥିବ ପୁରା ଠେଙ୍ଗା ଧରିକି ଆଉ ଦୌଡ଼େଇବ ଆଉ। ଚାଲରେ ଚାଲ ବୋଲି
ହଁ-ହଁ। ଆମେ ବି ଥରେ ସ୍କୁଲ ରେ ବୁ ଏମତି ମାଡ଼ ଖାଇଥିଲୁ ଯଉ ଫୁବୁ ଇଏ
ହଁ।
ତି ତିପଳ ତିପଳ ଜାଣିଛନ୍ତି।
ହଁ।
ତ୍ରିପଲ ତ୍ରିପଳ କହନ୍ତି ନା ସେଇଟା ଗୋଟେ କଣ କୁହନ୍ତି ଯେ ଛୋଟ ଛୋଟ।
ତ୍ରିପଳ ଗଛ ଯୋଉ ଦୁଳି ଖେଳନ୍ତି ତ।
ହଁ ତାର ଗୋଟେ ଛୋଟ ଛୋଟ ଫଳ ପ୍ରାୟେ ଗୁଡା ଥାଏ ହଁ। ସେଇଟା ଆମେ ଏମତି ମାରିକି ଏ ଡ୍ରେସ ର ଏମତି ଓଢଣୀ ଗୁଡାଏ ଧରିକି ଏ ନେଇକି ଖାଇବାକୁ ନେଇ ପୁରା ସବୁ ଡ୍ରେସ ର କଲର ସବି ବ ମାନେ ପରିବର୍ତ୍ତନ ହେଇଯାଇଛି ଆଉ ଯାଇଛୁ ସ୍କୁଲ କୁ। ।
ହୁଁ।
କଷିଆ ରଙ୍ଗ ହେଇଯାଇଛି ସେଠି ମାଡ ପଡିଲା ଆମ ମାନଙ୍କୁ ବାହାରେ ଛିଡା କରିଦେଇଥିଲେ।
ହଁ।
ହଁ ତାସ୍ ଏମିତି କିଛି କିଛି ଅଛି ଏ ସ୍ମୃତି ଗୁଡା ଯୋଉଟା କି ମନେ ପକେଇକି ସେଇ ଟାଇ ସେଇ ସମୟ ଟା ପୁଣି ଆସି ଆସନ୍ତା ଫେରିଆସନ୍ ପ୍ରାୟ ଭୁଲେନି
ଲାଗେ ହଁ ଆମର ଆମେ ଯେତେବେଳେ କଲେଜ ଯାଉ ସ୍କୁଲ ସମୟ ଟା ସରିଯାଏ ଆମକୁ ଲାଗେ ଆରେ ସ୍କୁଲ ସମୟ ଟା କାଇଁ ଏତେ ଜଲ୍ଦି ସରିଗଲା ଆଉ ଟିକେ ହେଇଥିଲା ହେଇଥାନ୍ତା ସେମିତି ଲାଗେ।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
ସେତେବେଳେ ଆମ କଲେଜ ସମୟଟା ମଧ୍ୟ ସରଯାଏ ଆମକୁ ଲାଗେ ଆ ଏ କଲେଜ ଟା କେତେ ଜଲଦି ସରିଗଲା ଆମେ ତ ଏବେ କା ଜଏନ୍ କରିଥିଲେ ସେମିତି ମଧ୍ୟ ଲାଗେ। ହଁ ଆମେ ଯେତେବେଳେ ବାହା ମଧ୍ୟ ଆମେ ହେଇଯାଉ ହଁ ଯେତେବେଳେ ଆମେ ବାହା ମ ହେଇଯାଉ ଆମୁକୁ ଆରେ ମୁଁ କେତେବେଳେ ଛୋଟ ଥିଲି କେତେବେଳେ ବଡ ହେଇଗଲି କେତେ ବେଳେ ଫୁଣି ବାହା ସା ହେଇକି ଗୋଟେ ଛୁଆର ମା ହେଇଗଲେଣି ଆମକୁ ମଧ୍ୟ୍ୟ ସେମତି ଫିଲ୍ ହୁଏ ନାଇଁ କି।
ହଁ ହଁ।
ଯେତେବେଳେ ଆମ ଛୁଆମାନେ ତେତେବେଳେ ହଁ ହଁ
କୁହନ୍
ନା ଆପଣ କୁହନ୍ତୁ।
ହଁ ଯୋଉ ସମୟରେ ଆମେ ମାନେ ଥାଉ ସେଇ ଟା ସେଇ ସମୟକୁ ଆମକୁ ଲାଗେ ଅ ମାନେ ଶୀଘ୍ର ଶୀଘ୍ର ସରିଯାଉ ଆଗକୁ ଯିବାର ଅଛି ଏମିତି ଲାଗେ କିନ୍ତୁ ସେଇ ସମୟ ଟା ବିତିଗଲା ଗଲା ପ ରେ କମ୍ପାନୀ ରେ ସେଇଟା ସ୍ମୃତି ହେଇକି ରହିଯାଏ ବୋହୁତ୍ ଖ-ଖରାପ୍ ଲାଗେ।
ହଁ। ମାନେ ଆଉ ପଛକୁ ଫେରି ହୁଏନି ହି- ହି।
ହଁ। ବାହା ହେଲା ପରେ ତ ଆଉ ଫେରିବାର। ।
ଆମେ ବାହାଶାହା ହେଇସାର୍ଲା ଯେତେବେଳେ ଆମ ଛୁଆ ମାନେ ସେ ଟିକେ ଟିକେ ଭୁଲ୍ କରନ୍ତି ଆମର ସେତ୍ ବେଳେ ସେ ପୁରୁଣା କଥା ମନେ ପଡେ।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
ଆରେ ଆରେ ଆମେ ତ ଛୋଟ ବେଳେ ଏମିତି କୁରୁଥିଲେ ଆମେ ଛୁଆଙ୍କୁ ମାନଙ୍କୁ କଣ ଗାଳି ଦେବା। ମାନେ ବେଳେ ବେଳେ ଏମିତି ବି ଲାଗେ।
ଉଁ- ଉ। କିନ୍ତୁ ଏବେ ଜା- ଜାଣିପାରିବେ କି ନା। ମୋ ମା ବାପା ଗୁଡା କାହିଁ ଆମ୍ କୁ ରାଗୁଥିଲେ। ଆମେ ଏମତି କରି କରି ସେମାନଙ୍କୁ ମା- ମାନେ ହଇରାଣ୍ କରୁଥିଲା।
ହଁ ସେମିତି ବି ଆମକୁ ଫିଲ୍ ହୁଏ।
ଆମର ତ ସ୍କୁଲ୍ । ଯାଉଥିଲା, ଆମେ ସେମାନଙ୍କୁ ବି ହଇରାଣ୍ କର୍ ଦୋଉଥିଲୁ।
ହଁ ଅଁ।
ଟିକେ ପାଣି ଭର୍ଷା ହବ ଜାଣିକି ସେ ପାଣି ବା ଠାରୁ ମାନେ ପେପର୍ ଗୁଡା ଯାହାବି ଏମିତି ପେପରରେ କଣ କଣ ତ ଜିନିଷ ଗୁଡା ବନେଇ ହୁଏ ନାଇଁ?
ହଁ- ହଁ।
କି ହଁ ସେଥିରେ ପାଣି ଭର୍ତ୍ତି କରିକି ଆଣିକି ପର୍ସ ଗୁଡା ବନ୍- ବନୋଉଥିଲୁ ଆମେ ପେପର୍ ରେ ଆଣିକି ରୁମ୍ କ୍ଲାସ୍ ରୁମ୍ ରେ ଢାଳିକି ହି ହି ରୁମ୍ ପୁରା ଖରାପ୍ କରିକି ପଢାପଢି ବନ୍ଦ୍।
ମାନେ ନିଜେ ହିଁ ମାଡକୁ ଡାକିବା ସେଇଟା, ସେଇଟା ନିଜେ ହିଁ ମାଡକୁ ଆସ ସେ ମାଡ ମତେ ପିଠି ରେ ବସେ।
ହଁ ଅଁ
ହୁଁ ଉଁ
ବେଞ୍ଚ୍ ଗୁଡାକୁ କଣା କରିକି ସେଥି ସେଠି ନିଜର୍ ନାଁ ଲେଖିକି ତା ନାଁ ତା ନାଁ ଚି ଚିତ୍ର କରିଦୋଉଥିଲୁ ମାଙ୍କଡ ଇଏ ସବୁ ବନେଇକି।
ହଁ ଅଁ
କେବେ ସେ ମତେ ସ୍କୁଲ୍ କୁ ଯିବାକୁ ଇଚ୍ଛା ହୁଏ ଯାଇକି ଥରେ ସମସ୍ତଙ୍କୁ ଦେଖ୍ ଦେଖା କରିବାକୁ ପୁଣି ଭାବେ ନାହିଁ କିଛି ଗୋଟେ ଜବ୍ ହେଇଯାଉ ତାପରେ ଯିବି। ସେ ଆଜ୍ଞା ମାନଙ୍କୁ ବି ଖୁସି ଲାଗିବ ଆମ ପିଲାଟାକୁ ଦେଖିକି।
ଆଜ୍ଞ କିଛି ନହେଲେ ବି ବର୍ଷକୁ ଥରେ ଆମେ ଯେମିତି ନୂଆ ବର୍ଷ ଆସୁଚି ଆମେ ସେମିତି ମଧ୍ୟ ଆମେ ସାଙ୍ଗମାନଙ୍କ ସହିତ ଭେଟ ହେଇ ପାରନ୍ତେ ନାଇଁ କି କିନ୍ତୁ ସମସ୍ତଙ୍କୁ ସେ ସୁ ସୁଯୋଗ ମିଳୁନି କିଏ କାମ ବ୍ୟସ୍ତରେ ମଧ୍ୟ ରହିଛନ୍ତି
ଆଜି ନୂଆ ନୂଆ ଆସିଗଲେଣି, ସ୍କୁଲ୍ ର ମାନେ ସବୁ ଅ ନୂଆ ବି ବନିଗଲାଣି ଯେମିତି ଭାଙ୍ଗିକି ଥିଲା ବି ଆମେ ତ ସେ ପୁରୁଣା ସ୍କୁଲ ଗୁଡାରେ ପଢୁଥିଲୁ।
ଆଜ୍ଞା।
ଏବେ ତ ସବୁ ଗମେଣ୍ଟ ନୂଆ ନୂଆ କରିକି ଇଏ ଡିଜିଟାଲ ୱୟେ ହିସାବରେ ପଢାପଢି କରଉଛନ୍ତି ଛୁଆମାନଙ୍କୁ।
ଆମେ ଆଗ ପଢୁଥିଲେ ବ୍ଲାକ୍ ବୋର୍ଡ ରେ ଏବେ କିନ୍ତୁ ପଢା ହଉଛି କମ୍ପ୍ୟୁଟର ମାଧ୍ୟମରେ। ହେଇ କି ମାନେ ସ୍କୁଲ ର ମଧ୍ୟ ବହୁତ ସାରା ପରିବର୍ତ୍ତନ ହେଇଗଲାଣି।
ଆମ ଟାଇମ ରେ କମ୍ପ୍ୟୁଟର କଣ ଜାଣି ଜାଣିବି ନଥିଲି ମୁଁ ମାନେ ଟିକେ ଖାଲି ସେ ବହିରେ ଯାହା ପଢ଼ିଥିଲି।
ଆଜ୍ଞା। ଏବେ ଆଗ ଯେମିତି ପ୍ରାଇଭେଟ ମାନ ପ୍ରାଇଭେଟର ଯୋଉ ଫେସିଲିଟି ଥିଲା ଆ ଯୋଉ ଶିକ୍ଷା ମିଳୁ ଥିଲା ଛୁଆମାନଙ୍କୁ ଏବେ ସେଇଟା ସରକାର ଗମେଣ୍ଟ ସ୍କୁଲ ମାଧ୍ୟମରେ ମଧ୍ୟ ସେମିତି ଶିକ୍ଷା ଦେଇ ଦେଇଛନ୍ତି।
ହଁ ହଁ ସେଇଟା ବହୁତ ଭଲ କରିଛନ୍ତି ଛୁଆ ମାନେ ଯାନୀ ଜାଣିପାରିବେ ସବୁ। ସମସ୍ତଙ୍କ ପାଖରେ ପ୍ରାଇଭେଟରେ ପଢିବା ପାଇଁ ତ ଟଙ୍କା ମିଳିବନି ନା।
ନଥାଏ। ହଁ
ହୁଁ।
ତାପରେ ଦେଖିବେ ଆଗ ଶିକ୍ଷକ ମାନେ କ୍ଲା କ୍ଲାସକୁୁ ଆସୁବିନଥିଲେ ମାନେ ସ୍କୁଲ କୁ ଆସୁନଥିଲେ ଏବେ ଯୋଉ ନିୟମ ହେଇଛି ହଁ ଆପଣ ସେଇଠି କ୍ଲିକ୍ କରିକି ଯିବେ ବୋଲେ ସେଟା ଆପଣଙ୍କର ଆମେ ଯେମିତି ପ୍ରେଜେଣ୍ଟ ଦଉଚେ ସ୍କୁଲ କୁ ଗଲେ ଆପଣଙ୍କ ସେନ୍ତି ମଧ୍ୟ ପ୍ରେଜେଣ୍ଟ ପଡିବ। ଆପଣ ଭିତରରୁ ଗଲେ ସେଟା କ୍ଲିକ୍ କରିକି ଯିବେ ବାହାରକୁ ଆସିଲେ ମାନେ ଛୁଟି ହେଲେ ସ୍କୁଲ ମଧ୍ୟ ସେଟା କ୍ଲିକ କରିକି ଆସିବେ।
ହଁ ସେ ବାୟୋମେଟ୍ରିକଟା ସେଇଟା। ବୁଝିଗଲି ଆଉ ଆମ ଟାଇମରେ ତ ଗୋ ଟେ ଆଜ୍ଞା ଆସିଲେ ବି ବଡ କଥା
ହଁ
ସିଏ ପୁରା ସ୍କୁଲ ଗୋଟେ କ୍ଲାସ ନାଇଁ ପୁରା ସ୍କୁଲ ସମ୍ଭାଳି ଦେବେ ଗୋଟେ ମାଷ୍ଟର ଆସିକି।
ଛୁଆ ହେତିକରେ ବିରକ୍ତ ହେଇଯିବେଣି କହିବେ କଣ ମାଷ୍ଟର ଯାଉନି ଗ ଏଠିଏକା ଅଛି ବୋଲି ଭାବିବେ ନାଇ କି?
ହଁ ହଉ ମ୍ୟାଡମ ଭଲ ଲାଗିଲା ଆପଣଙ୍କର ଛୋଟ ସ୍କୁଲ ଟାଇମ ର କଥା କଥା ଶୁଣିକି
ଆଜ୍ଞା
ହଁ ଠିକ ଅଛି ଧନ୍ୟବାଦ ମ୍ୟାଡାମ ଆଜ୍ଞା ଆଜ୍ଞା ଧନ୍ୟବାଦ
ଆଜ୍ଞା